ହ୍ୟାଲୋ।
ହ୍ୟାଲୋ।
ହଁ କଣ କରୁଛ?
ସେ କିଛି ନାହିଁ ଉଠିଲି ଶୋଇପଡି କଣ ହୋଉଛି?
ମୁଁ ଏଇ ଘର ପୋଛା ମାରୁୁଥିଲି ତ ଆଜି ଗୁରୁବାର। ଟା ନାଁ ସେଥିପାଇଁ।
ବାସ୍ ବାସ୍ ଆଉ କାଲି କେମିତି କଣ? ସୁନା ନେଇ ଯିଏ ଗଲା ସୁନା କଣ ଡାଉଟ?
ଆଜ୍ଞା ଭଲ ଗଲା ଆମ ଗ୍ରୁପ ର ଯେତେବେଳେ ସରିଲା ସେତେବେଳେ ଆମକୁ କହିଲେ କି ମାନେ ତାଳି ମାରିଲେ ଆମକୁ ଟିଚର କହିଲେ କି ବହୁତ ବଢିଆ ହେଇଛି।
ଆଚ୍ଛା ଆଚ୍ଛା ବଢିଆ।
ହଁ ଆଜ୍ଞା।
ରାତିରେ କଣ ହେଇଥିଲା?
ରାତିରେ କଣ ଖାଇଥିଲି ଅଣ୍ଡା ସିଝା ଦିଟା।
ଆଚ୍ଛା ଆଛା ଭଲ। ଆଉ ଆଜି କଲେଜ କେତଟାରେ ଅଛି?
ସେଇ କଲେଜ ଦଶଟାରେ ଅଛି କଣ କରିବି ଦଶଟାରେ ଅଛି ଆଉ।
ଦଶଟା ହଁ। ହ୍ୟାଲୋ ଆଉ ଦେହ କେମିତି ଅଛି?
ହଁ ହଁ ଦେହ ଭଲ ସବୁ। ଆପଣଙ୍କର କେମିତି ଅଛି?
ହୁଁ ଦେହ ଭଲ ଅଛି। ଘରେ ସବୁ ଭଲ?
ଆଜ୍ଞା ଆପଣ ଟିକେ ଜୋରରେ କଥା ହଉନାହାନ୍ତି ଆପଣ ଧୀରେ କାଇଁ କଥା ହଉଛନ୍ତି।
ହୁଁ ନାଇଁ ମୁଁ ବଡ ଲୋକ ଶୋଇଛି ପା।
ବଳ ନାହିଁ ହେଲେ କଥାଟା ତ ଶୁଭିବା ଦରକାର ନା ଆପଣ ଏମିତି କଥା ହେଲେ କେମିତି ହବ?
ନାଇଁ ନାଇଁ ମୋର ସେଇଟା ବ୍ୟକ୍ତିଗତ ସମସ୍ୟା ପରେ କହିବି।
ଆପଣଙ୍କର ବ୍ୟକ୍ତିଗତ ସମସ୍ୟା ତାହାଲେ ରହୁଛି ଆପଣଙ୍କର।
ହୁଁ।
ଆଚ୍ଛା। ଆଉ ମତେ କହିଲେ ଟିକେ କି ଆମେ ଅ ଗୋଟେ ଯଦି ଆମକୁ ଗୋଟେ ଅ ମାନ, ମାନଙ୍କର ଆମକୁ ଗୋଟେ ଅଣ୍ଡା ତରକାରୀ କରିବାକୁ ହବ ତ, ଆମେ କେମିତି କରିବା ଆପଣ ଟିକେ କୁହନ୍ତୁ?
ମୁଁ ନର୍ମାଲ ତ ଅଣ୍ଡା ବେଶି ଖାଏନି। ମୋତେ ମୋର ହଁ ମୋର ଫେଭୋରେଟ ହଉଛି ରୁଟି କୁ ମ୍ୟାଗି। ଏମିତି ହଁ ଅଣ୍ଡା କରି କଣ ଅଛି?
ଆପଣ ରୁଟି ମ୍ୟାଗି ଆପଣ ରୁଟି ମ୍ୟାଗି କେମିତି କରନ୍ତି?
କିଛି ନାଇଁ ମ୍ୟାଗି ବନେଇଦେବି ରୁଟି ଲଗେଇ‌ ଖାଇଦେବେ।
ମ୍ୟାଗି ବନେଇ ଦିଅନ୍ତି ରୁଟି ଓହୋ ରୁଟି ଭିତରେ ପକେଇ ଖାଇଦିଅନ୍ତି ଗୋଲ ଗୋଲ କରିକି।
ହୁଁ ହୁଁ।
ସେଇଆ ଆପଣ ତ ପୁରା ସହଜ ଖାଦ୍ୟ ଖାଉଛନ୍ତି ଆଉ ମାନେ ସହଜରେ ଯୋଉଟା ହବ ଆଉ,
ହଁ ଆମ ବହୁ ବଢିଆ ବଢୁ ସକାଳୁ ସକାଳୁ ତ ଆମେ ଆଉ ଗୋଟେ ପ୍ଲାନ୍ ଅଛି ଯେ ପଖାଳ ସହ ଭାତ ଡାଲି ଲଗେଇ ଖାଇବି।
ଓହୋ ଆପଣ ଯିବେ ବୋଧେ କଲେଜ ଆପଣ ବିଶ୍ୱବିଦ୍ୟାଳୟ ଯିବେ?
ହୁଁ ହୁଁ।
ଆଉ ଆପଣଙ୍କ ବିଶ୍ଵ ବି ବିଦ୍ୟାଳୟ କେତେବେଳେ?
ଏ ଆମ ଘର ବହୁତ ଦୂର ବହୁତ୍ ଛଅ କିଲୋମିଟର ହବ ସାତ କିଲୋମିର
ଓ ହୋ।
ହୁଁ।
ଛା ଆପଣଙ୍କ ବାକି କଲେଜ କେତେଟା ରେ?
କଲେଜ ଜଣଣି କଲେଜ କ୍ଲାସ୍ ହବ କି ନାଇଁ ସେଟା ବି ଜଣା ନାହିଁ କଲେଜ ଅଛି କି ନାହିଁ ସେଇଟା ବି ଜଣା ନାହିଁ। କଲେଜ୍ କ୍ଲାସ୍ ହେବ କେତେଟା ରେ ହେବ ସେଇଟା ବି ଜଣା
ଆଉ ତାହେଲେ ଆପଣ ଯାଉଛନ୍ତି କାହିଁକି ଯଦି କିଛି ଜଣା ନାହିଁ ଆପଣଙ୍କୁ।
ହ ଆମେ ସେ ମାଗଣା
ଓହୋ ଆପଣ ମାଗଣା ନିଆ ତ ଘରେ ବସିକି ବି ଖେଳି ପାରିବେ ନା।
ନାଇ ଘରେ ଆମ ଉପରେ ମାରଣାତ୍ମକ ଆକ୍ରମଣ ହେଇଯାଉଛି। ମଝିରେ ମଝିରେ।
ହ ହ ହ ଓ ହୋ।
ହୁଁ ପୁଣି ବି କଲେଜରେ ଏବେ ଫ୍ରେସର୍ଷ ଅସି ତ ଯିବାକୁ ପଡୁଚି ଟିକେ ଆଉ ଏପଟେ ପ୍ଲସ୍ ଥ୍ରୀ ପ୍ଲସ ଟୁ ରୁ ଆଡମିଶନ ଚାଲଛି।
ଏବେ ତ ଆସିବନି ଫିସର୍ଷ ଫେରୱାଲ ତ ଟିକେ ଲେଟ ଆସେ ନା ଆମର ତ ହେଇଥିଲା ଅଗଷ୍ଟ
ଏ ଗୋଟା ଆଗରୁ କରିବାକୁ
ଆଜ୍ଞା।
ହଁ।
ଓହୋ ବୁଝିପାରିଲି।
ହୁଁ ହୁଁ। ଆଉ ମୁଁ କହିଥିଲି କି ଆଜି ହଁ ହାଲୋ ହଁ।
ପୁସ୍ତକ ମେଳା ଯାଉଛନ୍ତି ଆପଣ?
ନାଇଁ ନାଇଁ ପୁସ୍ତକ କିଣିିବି ଭାବି
ଆପଣ ପୁସ୍ତକ କିଣୁଛନ୍ତି କାହିଁକି ଆପଣ କଲେଜରେ ବିଶ୍ୱବିଦ୍ୟାଳୟରେ ଥିବା ଯୋଉ ଲାଇବ୍ରେରୀରୁୁ ଆଣୁ।
ସେ ଲାଇବ୍ରେରୀ ପାଇଁ ହୁଏତ ପୁସ୍ତକ ମିଳେନି ଭାବୁଛି।
ଏନ୍।
ତା ଲାଇବ୍ରେରୀ ପାଇଁ ହିଁ ପୁସ୍ତକ କିଣିବାକୁ ଯାଉଛୁ।
ଲାଇବ୍ରେରୀ ପାଇଁ ଆପଣ କାଇଁ ପୁସ୍ତକ କିଣିବେ?
ନାଇଁ ମାନେ ସେ ଆମର ଗୁରୁଜୀ ମାନେ ଡାଉଟ ମାନେ ଇଏବି ଦାୟିତ୍ୱ ନେଇଚି।
ମୋ ଲାଇବ୍ରେରୀ ପାଇଁ ଆପଣଙ୍କୁ ପୁସ୍ତକ କିଣିବାକୁ ଦେଇଚନ୍ତି?
ହଁ।
ଆ ଭଲ ଆଉ।
ଆଜ୍ଞା ଆଉ ମୋର ଏବେ ଆମେ ଚାଷ କରିବା ଯାଇଥିଲୁ।
ଚାଷ କରିବାକୁ ଯାଇଥିଲେ ନା ଯିବେ ବା କଣ କହୁଛନ୍ତି ବା?
ନାଇଁ ଚାଷ କରିବାକୁ ଯାଇଥିଲୁ ସକାଳୁ ସକାଳୁ କେବେବି ଯିବୁନି ଚାଷ କରିବାକୁ
ଓହୋ ଆପଣ ତ ଭଲ କଷ୍ଟକର କାମ କରୁଛନ୍ତି ଚାଷ କରୁଚ ବହୁତ କଷ୍ଟକର କାମ
କାଲି ସକାଳୁ ଏକ୍ସରସାଇଜ କରିବାକୁ ପଡେ ସେମିତି ସେ ଚାଷ କରିକି ସୋଲ୍ଡର ବାଇଶି ରେ ଛ ବାହାରି ଯାଇଛି।
ୟା ଆଜ୍ଞା
ଆଜ୍ଞା ଆଜ୍ଞା ଆଉ। ସେ ମାନେ ଆମ ଗାଁରେ ନା ବଳଦ ରଖିନାହାନ୍ତି ଚାଷ କରିବା ପାଇଁ।
ବଳଦ ରଖିନାହାନ୍ତି ହାତରେ ଆପ ଆପଣ ନିଜେ ଓହୋ ଓହୋ ଆପଣ ବଳଦରେ କାମ କରିଦଉଛନ୍ତି।
ହଁ ହଁ।
ବଢ଼ି ବଢ଼ିଆ କଥା ତାହେଲେ ଆଉ ଆପଣ ତ ବହୁତ ପଇସା ବଞ୍ଚେଇ ବଞ୍ଚେଇ ଦଉଛନ୍ତି ଆଉ ବଳଦ କିଣିବାକୁ ପଡ଼ିବନି ବଳଦକୁୁ ଖାଇବାକୁ ଦେବାକୁ ପଡ଼ିବନି। ଆପଣ ଙ୍କ ଘରେ ଯାହା ବଳୁଥିବ ଖାଇଦଉଥିବେ ଆଉ।
ହଁ ଆମକୁ ବି ସେ ନଡ଼ା ଧାନ ଫାନ ଦେଇ ଦିଅନ୍ତି।
ନା ସେଗୁଡ଼ାକ ତ ଦେଉନଥିବେ ଘରେ ଯାହା ବଳୁଥିବ ସେଇଆ ଦେଇ ଦେଉଥିବେ ଆଉ।
ଘରେ ଆମର ସେ ସବୁଗୁଡ଼ା ଆଚାର ଥାଏ ହଜମୁଲା ଥାଏ ଚିଲି ସସ ଥାଏ। ସେଇଗୁଡ଼ା ଖାଇଦବୁ ପେଟ ଫୁଲ ହେଇ ଯିବ।
ହୁଁ ଅଚ୍ଛା ଆଚ୍ଛା ଆଜ୍ଞା ଆଉ ମୋର ଜାଣିଛନ୍ତି ଆମର ତଣ୍ଟିଟା ଟିକେ କାଲି ଯୋଉ ଗ୍ରୁପ୍ ତଣ୍ଟି ଟା ଟିକେ କାଟୁଛି। ତମେ ଟିକେ ସେଥିପାଇଁ ବୋଧେ କମ୍ କଥା ହଉ।
ହଁ ଭଲ ନାଇଁ ଚଳିବ ତୁ ମୋର ଗୋଟେ କମ କଥା ମୋର କି
କଣ କହିଲେ କମ କଥା
ତୁମର କମ କଥା ହେଇ ଆଉ ମୋର ଅଧିକ କଥା ହେଇ ମୋ ପାଇଁ ଫାଇଦା।
କେମିତି ଫାଇଦା?
ଉଁ ମୁଁ ଜାଣିନି।
ସେମିତି କିଛି ଫାଇଦା ନଥାଏ।
ହଁ ହ। ଆଉ। ଆଉ ଆମ ଘରେ ଗୋଟେ କୁକୁରଟେ ବି ଅଛି।
ହଁ ମୁଁ ଜାଣିପାରିଲି ଆପଣ କାହାକୁ କହୁଛନ୍ତି?
ନାଇଁ ନାଇଁ ସେ କୁକୁର କଥା କହୁନି ଆଉ ଗୋଟେ ଅଛି ନୁଆଟେ।
ଆପଣ କୁକୁର ଆଣିଛନ୍ତି ଆପଣଙ୍କ ଘରେ ବା ସେ ସବୁ ପସନ୍ଦ ନୁହଁ।
ନାଇଁ ନାଇଁ ଘର ପସନ୍ଦ ନୁଅ ମୁଁ ଆଣିଛି ଗୋଟେ ସେ କୁକୁର। ଯାହାକୁ ପସନ୍ଦ ନୁହଁ ସିଏ ଆଣିକି ଆସିବ।
ହେଁ କେମିତି ଆଗେ ତାର ଫଟ ମୋତେ ଟିକେ ପଠେଇବେ ତ।
ଆଜ୍ଞା ଆଜ୍ଞା ଫଟୋ ପଠେଇବି। ତ ମୁଁ ଆମର କୁକୁରର ମୋବାଇଲଟା ଆଣିକି ଏବେ ତମ ସହ କଥା ହୋଉଛି। ବୁଝିଗଲି। ଆ ହଁ । ତାକୁ ମୋବାଇଲ ଦିଆହେଇଚି ମତେ ନୁହଁ। ବୁଝିଲେ ଆମଘର ତା ଆମଘର ପା
ସାନ ଭାଇକୁ କୋହୁଚନ୍ତି କି?
ନାଇଁ ନାଇଁ ସାନ ଭାଇ ନୁହଁ ସାନ ଭାଇ ଆମେ ରେସ୍ ରେସପେକ୍ଟ ଦୋବୁ। ମୁଁ ସତରେ କୁକୁର ବାପା କୋହୁଛି ସିଏ ଏବେ ମୋବାଇଲ ନେଇକି ଯିବେ ହଁ ତାଙ୍କ ପାଖରୁ ଫୋନ୍ ଅଛି ଓକେ ହେଇପାରିବନି ସେ ମାନେ ସିଏ ଏବେ ପ୍ଲସ ଥ୍ରୀ କରୁଚନ୍ତି। ଆମେ ସିନା ପାଠ ଫାଠ ଟିକେ ଛାଡ଼ିକି ହଳ କଲୁ।
ମାନେ ଆପଣଙ୍କ କିଏ କୌଣସି ସାଙ୍ଗ?
ନାଇଁ ନାଇଁ ସାଙ୍ଗ ନୁହଁ କୁକୁର କାଇଁ କୋହୁଚି ଗୋଟେ ପଶୁଟେ।
ହଁ ସେ ଆପଣଙ୍କ ସାଙ୍ଗ। ଆପଣଙ୍କ ଆପଣଙ୍କ ସହିତ ମୋର କଥା ଥିଲା। ଆପଣଙ୍କର ଯୋଉ ମିତ୍ର ଆପଣଙ୍କ ବ୍ରହ୍ମେଶ୍ଵରରେ ରୁହନ୍ତି ସେ ମିତ୍ର ମୋ ସାଙ୍ଗକୁ ଫୋନ କରିକି କଣ ଖବର ଗୁଡ଼ାକ କୋହୁଚନ୍ତି ଯୋଉଗୁଡ଼ା କ ମୁଁ ଆପଣଙ୍କୁ କେବଳ କହିଥିଲି ଆପଣ ସେ କଥା ଗୋଡା ମୁ ମାନେ ଆପଣ ସେ କଥାଗୁଡ଼ାକ ତା ତାଙ୍କୁ କହି କେମିତି ପାରିଲେ ଆପଣଙ୍କୁ ମୁଁ ଯୋଉ କ ଖବର ଥିଲା ମୁଁ ଆପଣଙ୍କୁ କହିଥିଲି କି ଆମେ ସାଙ୍ଗମାନେ କିଛି ବର୍ଷ ପରେ ଏଇଠିକି ବୁଲିବାକୁ ଯିବୁ କୋରାପୁଟ ବୁଲିବାକୁ ଯିବୁ ସେଠିକି କରିବାକୁ ଯିବୁ ସେ
ଓ ଆଚ୍ଛା ବୁଝିଲୁ ବୁଝିଲୁ ସେ ସେଇଟା ଆମର ପ୍ଲାନିଂ ହେଇଥିଲା ମାନେ ପ୍ଲାନିଙ୍ଗ୍ ସେମତି ରାଣ୍ଡମଲି ପ୍ଲାନିଙ୍ଗ କରୁଥିଲୁ କି ତାଙ୍କ ଜୁଲୋଜି ଡିପାର୍ମେଣ୍ଟ ଆଉ କେମିଷ୍ଟ୍ରି ଡିପାର୍ମେଣ୍ଟ ମିଶିକି ଯିବା କ ଆଉ ଇଏ ନିଜେ ମନ କଥା କି ଯେ ନାଇଁ ନାଇଁ ମୋ ଘରେ ତ ଛାଡିିବେନି ମୁଁ କହିଲି ହଁ ତ ତୋ ଘରେ ଗୋଟେ ଛାଡି ନାହାନ୍ତି ତାଙ୍କ ଘର ଗୋଟେ ସିଏ ଝିଅ ହୋଇକି ତାଙ୍କ ଘରେ ଗୋଟେ ଛାଡ଼ିଦେବେ। ତ ଛାଡୁନାହାନ୍ତି ସେ କହିଲା କି କା ତାଙ୍କ ଘରେ ବି ଛାଡିବେନି ତ ମୁଁ କହିଲି ନାଇଁ ନାଇଁ ସେମାନେ କଣ ମାନେ ଏମତି ଯୋଉ କିଏ କଣ ସେ ଯୋଉ ଇଣ୍ଟନସିପର ବାହାରଟା ମାରି ଆଉ ତତେ ଗୋଟେ ଛାଡୁନାହାନ୍ତି। ସେ କହିଲା ଆମର ତ ଏତେ ଦିନ ଇଣ୍ଟନସିପ ବି ହୁଏନି ଯିବ କୁଆଡେ।
ମତେ ସିଏ କହିଲେ ମାନେ ସିଏ ତାଙ୍କୁ ମୋ ମିତ୍ରକୁ କହିଛନ୍ତି କି ଆପଣ ମୋ ସହିତ କଥା ହେଲା ବୋଲି ଆପଣ ଆପଣ ମିତ୍ରଙ୍କୁ କହିବେନି। ଆପଣଙ୍କ ମିତ୍ର ତ ଭାରି ଚାଲାକ କି କଣ ପାଇଁ ମାନେ ମୁଁ ବୁଝିପାରୁନି ତାଙ୍କ କଥା କିଛି ସିଏ ଏମିତି କାଇଁ କହିଲେ କି ଆପଣ ମାନେ ମୋ ମାନେ ମୋ ସାମୀ ବୋଲି ମତେ କହିବେନି।
ମୋର ଆଡ ଅଛି ଦଶ ଗଲା
ଏମିତି କୁହନ୍ତିନି ମୋର ସମୟ ହେଇଗଲାଣି ମୁଁ ରଖୁଚୁ ମୁଁ ରଖୁଚି ଆପଣ
ତ ଏବେ ବି କିଛି ନାହିଁ ଓ ହୋ ହୋ ହୋ
ରଖନ୍ତୁ ଆପଣ ଚୁପ୍ ରୁହନ୍ତୁ।